ହଁ ରୁହ।
କଣ କରୁଛନ୍ତି?
ଏଇଠି ବସିଛି ଆଉ ଖାଇକି ଆସିକି ବସିଛି ଆଉ ବର୍ଷା ହଉଛି। ଏଞ୍ଜୟ କରୁଛି ଆଉ, ଆଉ ତମେ?
ଏ ଶୋଇଥିଲି ଆଉ।
ଆଉ
କଣ କହୁଛନ୍ତି?
ଖାଇସାଇଲେଇ?
ହଁ ହଁ ଖାଇକି ଶୋଇଛି।
କଣ ଖାଇଲ?
ମୁଁ ଖାଇଲି ବାତ
ହଁ
ଚିଲ କୋବି, ଆଉ ପାମ୍ପଡ଼।
ଭାତ, ଚିଲି କୋବି, ପାମ୍ପଳ ମାନେ ଆଉ ଡାଲି ଫାଲି ନଥିଲା ନା କଣ?
ଡାଲି ସେଟା ହଁ ଡାଲି ବି ଥିଲା ସେଟା ସାଇଡରେ ବା ଭାତ ଉପରେ ଡାଲି ଥିଲା ଆଉ କଣ ଅଛି? ଆଉ ତମେ କଣ ଖାଇଲ?
ଆଗ ବିରିଆନି ହେଇଥିଲା ଖାଇଲି ଆଉ।
ହୁଁ ହୁଁ ଆଉ ଯୋଉ ଦୁର୍ଗା ପୂଜା ପୂଜା ହଏ ଦୁର୍ଗା ପୂଜା ଯୋଉ ହଏ ସେଟାରେ କୁଆଡେ କୁଆଡେ ବୁଲ ସବୁ?
ହଁ ମୁଁ ଏଇଠି ଆସେ ପଟକ ଭୁବନେଶ୍ଵର ଆସେ ମେଢ ଦେଖିବା ପାଇଁ ତାପରେ ଗାଁରେ ବିି ସେ ବହୁତ ମେଢ ପ୍ରାଏ ଦେଖେ। ଏମିତି ସବୁ ବୁଲାବଲି କରେ ଆଉ କଣ।
ମୁଁ ତ ଯାଏ କଲିକତା ଯାଏ କଲିକତା ଯାଏ। ସାଡେ ବହୁତ ବଡ ବଡ ବଡ ମେଢ ହୁଏ ଫେମସ ଜାଗାଟା ନା। ସେଠିକି ଯାଏ ସବୁବେଳେ ବୁଲେ।
ମୋ ଗାଁରେ ବି ମାନେ ଜଣ ଘର ମାନେ ହଉଛି ତୋ ବାପା କଲିକତା ରେ ରୁହନ୍ତି। ସବୁ କଥା କହ ମୋର ବି ମାନେ ଇଚ୍ଛା ଥେଲା। ଛୋଟବେଳୁ ସେ କଲିକତା ଯିବାକୁ ମୁଁ ଯାଇପାରିନି କେବେ ଦେଖିବା କୋଉ ଦିନ ଯିବା ପୁଅ ବଡ ହେଲେ ଆଉ ଯି କୁଆଡେ଼ କେମତି କଣ ହୁଏ?
ସେଠି ହୁଏ ଏମିତି କି ବହୁତ ବଡ ବଡ ପେଣ୍ଡାଲ ହୁଏ ଠିକ ଅଛି।
ହଁ।
ବଡା ବଡା ପେଣ୍ଡାଲ ରୁହେ ତାପରେ ମାନେ ଗୋଟେ ପେଣ୍ଡାଲ ଯଦି ଆମ ଉଁ ମାନେ ଦେଖ ଗୋଟେ ପେଣ୍ଡାଲ ଯଦି ଆପଣ କେଉଠି ଘର କେଉଠି?
ଆମ ଏପଟେ ଭୁବନେଶ୍ଵର ସାଇଡରେ।
ଆଚ୍ଛା। ଏ ଶୁଣନ୍ତୁ ଗୋଟେ ପେଣ୍ଡାଲ୍ ଯଦି ପଟିଆ ପାଖେରେ
ହଁ। ‌
ପଟିଆ ଛକ ଡୋଉଟା ଆଉ ଗୋଟେ ପେଣ୍ଡାଲ୍ ହେଇଥିବ ଆମର ହଁ ହଁ ଇଏ ପାଖେରେ ଆମର ପଟିଆ ଯୋଉ ଇଏ ପାଖେରେ ଦେଖିଛନ୍ତି ନା ଇନଫୋସିସ୍?
ହଁ ହଁ।
ସେଠି ବହୁତ୍ ଦୂର ଦୂର ପେଣ୍ଡାଲ ହଏ। କାହିଁକିନା ପାଖେରେ ପାଖେରେ ପେଣ୍ଡାଲ୍ କରିଦେଲେ ତାର ସୋ କିଛି ରହେନି।
ହଁ ହଁ।
ତା ସଙ୍ଗେରେ ତାଙ୍କର କମ୍ପିଟେସନ ବି ହଏ, କାହାର କୋଉ ଠାକୁର ଟା ଭଲ ହୁଏ ତା ଧେରେ ପ୍ରାଇଜ୍ ଦିଆ ହଏ, ବୁଝିଲେ ନା?
ମାନେ କଣ ଡିଜେ କମ୍ପିଡିସନ୍ ନା କଣ?
କୋ ଡିଜେ କମ୍ପିଡିସନ୍ ହୋଏନା। ଠାକୁର କମ୍ପିଟେସନ୍ ହଏ, କାହାର ଠାକୁର ହଁ ମେଢ କିଏ କେତେ ଭଲ କରିଛି, ଠାକୁରଙ୍କୁ କିଏ କେତେ ସଜେଇଚି କିଏ ଭଲ କରିଚି
ହଁ ମାନେ ଏଇଟା କେତେ ଦିନ୍ ପାଖାପାଖି ଚାଲେ ଦୁର୍ଗା ମାନେ କଲିକତାରେ?
କଲିକତାରେ ପାଖାପାଖି ସେଇ ଦୁର୍ଗା ପୂଜା ଅ ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ, ଷଷ୍ଠୀ ସରି ସସ୍ ଟି ରୁ ଚାଲେ। ଷଷ୍ଠୀ, ସପ୍ତମୀ, ଅଷ୍ଟମୀ, ନବମୀ, ଦଶମୀ। ଦଶମୀ ଦିନ ଠାକୁର ବିସର୍ଜନ ନିଅନ୍ତି।
କେତେଟା ମେଢ ହେଇଥାନ୍ତି ନିହାତି?
ମିନିମମ୍ ପଚାଶ ଷାଠିଏଟା ପାଖାପାଖି ମେଢ଼ ହେଇଥାନ୍ତି।
ହଁ ହଁ।
ପଚାଶ ଷାଠିଏ ଏଭବ ମେଢ ରଏ।
ହଁ ଭିଡ଼ ପ୍ରବଳ ହେଉଥିବ ତ?
ବହୁତ୍ ଭିଡ। ସେଇଦିନ ଯୋଉ ଦିନ ମେଢ ବୁଡ଼ା ହଏ, ବିସର୍ଜନ ହଏ ସେଦିନ ଆମେ ମାନେ କଣ କହିଲ, ବାବୁଘାଟରେ ସେଠି ମେଢ ବିସର୍ଜନ ହଏ, ସେଇଠି କମ୍ପିଟେସନ ହଏ କି କୋଉଠି କଣ ହଁ ଇଏ ଆମର କେଉଠି କିଏ ଜିତିଲା, କିଏ ନାହିଁ, ସେଇଠି ସବୁ ଫାଇନାଲ୍ ହୁଏ। ବୁଝିଲେକି, ତାପରେ ଆମର ମେଢ ସେଇଠିକିନା କିନା ବା ବାବୁଘାଟରେ ଆମର ସବୁ ମାନେ ସବୁ ସାଇଟ୍ ର ବସ ସେ ବାବୁଘାଟରେ ହିଁ ରହେ। ହେଲାକି। ବାବୁଘାଟରେ ରଏ, ତାପରେ ସେ ଠୁ ବ ବସ ଉଠି ଯାଇଁକି ଇ ଇଡେନ ଗାର୍ଡେନ ସାଇଟ୍ ରେ ହେଲା ବାବୁଘାଟ୍, ଠିକ୍ ଅଛି।
ହଁ ହଁ।
ତାପରେ ସେଠୁ ବସ୍ ଉଠି ଯାଇକି ସିଆଲଦା ସାଇଟ୍ ରେ ରହେ, ସେଠି ବହୁତ୍ କ ଷ୍ଟ ହୁଏ ମାନେ ଯିବା ଆସିବା ପାଇଁ ବୁଝିଲେ କି। ସେଠି ବହୁତ୍ କଷ୍ଟ ହୁଏ, ବାବୁଘାଟ୍ ସାଇଟ୍ ରୁ ଏଇ ଶିଆଲଦା ଗଲା ବେଳକୁ ବହୁତ୍ କଷ୍ଟ। ବୁଝିଲେ କି? ସେଇପାଇଁ ସେଇଠି ଟିକେ ଅସୁବିଧା ହଏ, ମାନେ ସେଇଦିନ ତ କେହି ଆସନ୍ତିନି ଯିଏ ବି ଆସେ ତାକୁ ଟିକେ ଅସୁବିଧାର ସମ୍ମୁଖୀନ କରିବାକୁ ପଡେ। କାହିଁକି ନା ଅ ଏତେଗୁଡା ବାଟ ପୁଣି ଯ ବସ-ବସ ମାନେ ସେ ସାଇଟିକି ଏତେ କେହି ଚାଲନ୍ତିନି। ବୁଝିଲେ କି? ତା ସଙ୍ଗେରେ ରୋଡ ଜାମ୍ ଥିବ। ବହୁତ୍ ଭିଡ ବି ଥିବ। ଏ ବହୁତ ତୁ ଅସୁବିଧାରେ ହଇ, ଏମିତି କିଛି ନାହିଁ। ତା ସାଙ୍ଗରେ ମୁଁ କିନ୍ତୁ ଦେଖି ମୁଁ ଦେଖିବାରେ ସେଠି କିନ୍ତୁ ବହୁତ ମାନେ ପୋଲିସି ଏସବୁ ତାଙ୍କର ସବୁ ସିଷ୍ଟମ୍ ଠିକ୍ ଅଛି। ତାଙ୍କ ତାଙ୍କ ହିସାବରେ ସେ ହ୍ୟାଣ୍ଡେଲ କରିଦେବେ।
ମାନେ କଣ ସେ ରଥଯାତ୍ରା ଠାରୁ ବି ବହୁତ ଭିଡ ହୁଏ ନା କଣ?
ନାଇଁ ରଥଯାତ୍ରା ଠାରୁ ବହୁତ କମ ଭିଡ ହୁଏ। ରଥଯାତ୍ରା ଓଡ଼ିଶା ଇଏ, ବିଶ୍ଵର ଗୋଟେ ଯାତ୍ରା ସେ ଉଁ ତିନି ଦେବତା ସେ ଯାଆନ୍ତି ଆଉ ସିଏ ଭିଡ଼ ଆଉ ସିଏ ଭିଡ଼ ଡିଫରେନ୍ସ ନାହିଁ?
ବହୁ ଆକାଶ ପାାତଳ ତଫାତ ରହେ। ସେଇ ରଥଯାତ୍ରାର ଯଦି ଲକ୍ଷ୍ୟ ଲୋକ ହେଲେ ତା ଦେହରେ ପଚାଶ ହଜାର ଲୋକ ହୁଅନ୍ତି ଆଉ। ପଚାଶ ଷାଠିଏ ହଜାର ଆଉ।
ମାନେ ଆପଣ ଯାଆନ୍ତି ମାନେ କଣ ଇଦର ମେଳ ଦେଖିବା ପାଇଁ ନ ଅଲଗା କଣ? କିଛି କରନି ଆପଣ କଲିକତାରେ।
ନାଇଁ ନାଇଁ କେବଳ ମେଢ଼ ଦେଖିବା ପାଇଁ ହିଁ ଯାଏଁ। ଆମର ସେଠିବି ଘର ଅଛି। ବଝିଲେ କି?
ହଁ।
ହଁ ସେଠି ଘର ଅଛି। ରହନ୍ତି ବି ସେଠି ସମସ୍ତେ ମୁଁ ଯାଏଁ। ମେଢ ଦେଖିକି ଆସେ। କିଛି ଉଁ ଖରାପ ନାହିଁ କ ଭଲ ଲାଗେ।
ଅଁ ହଁ ହଁ। ଆଉ ଆପଣ କଣ କରନ୍ତିି କଣ?
ମୁଁ ବିଟେକ ପଢେ।
ବି ଟେକ କୋଉ ଇୟର ଏଇଟା?
ରେ ଏଇଟା ଥାର୍ଡ଼ ଇୟର ହବ।
ଆଜ୍ଞା ଥାର୍ଡଇୟର ହବ। ତାପରେ ଆଁ ଆଁ
ବ୍ରାଞ୍ଚ କଣ?
ବ୍ରାଞ୍ଚ ଆମର କେମିକାଲ ଇଞ୍ଜିନିୟରିଂର।
ହଁ କେମିକାଲ ନା ମେକା ମୁଁ ସେ କମ୍ପ୍ୟୁଟର ସାଇନ୍ସ ନେଇଥିଲି। କେମିକାଲ ଇଞ୍ଜିନିୟରିଂ ମାନେ କଲେଜ ଫଲେଜ ଆଉ ନଉଛନ୍ତି ନା ନାଇଁ?
ତାପରେ ଆପଣ ତ ଇଏ କଲେ। ଏଁ
ଯୋଉ କେମିକାଲ ଇଞ୍ଜିନିୟରିଂ କଲେଜ ଆଉ ନଉଚି ମୁଁ ତ କାଇଁ ଜାଣିନାଇଁ।
ନାଇଁ ଦିଟା ଓଡ଼ିଶାର ଦିଟା କଲେଜରେ ଅଛି। ଠିକି ଅଛି। ଦିଟା କଲେଜ, କଲେଜ ନାଁ ତ ନେଇ ପାରିବିନି, ନହେଲେ କହିଦେଇଥାନ୍ତି। ବୁଝିଲେ? କଲେଜ ନା କହିହବନି।
ଆଉ ମାନେ ପିଲା କେତେ କଣ ମାନେ ଆପଣଙ୍କ ବ୍ରାଞ୍ଚର?
ପିଲା ବହୁତ କମ୍ ଏଠି। ମାନେ କମ୍ପିଟେସନ ଏତେ ନାହିଁ ଏଠି ସାଇଟିରେ। କିନ୍ତୁ ଆଗକୁ ଚାଲିବ। ଏ ସବୁ କେମିକାଲ ଇଞ୍ଜିନିୟରିଂ, ରୋବୋଟିକ୍ସ, ରୋବୋଟିକ୍ସ ତ ଏବେ ଚାଲିଲାଣି। ଆଗରୁ ଚାଲୁ ନଥିଲା। ବୁଝିଲେ କି ରୋବଟିକ୍ସ ଏବେ ଚାଲିଲାଣି। କିନ୍ତୁ ଆଗକୁ ଚାଲୁ ନଥିଲା ତା ପରେ ଆଗରୁ ଚାଲୁଥିଲା କି ସିଏସ୍ଆଇ ଠିକ୍ ଅଛି। ତାପରେ ଏଆଇ ଏବେ ଚାଲୁଚି ସି ଏସ ର ଏ ଆଇ ଏମ ଏଲ।
ଆ ହୁଁ।
ତାପରେ ଏବେ ଚାଲିବ ଆସ୍ତେଆସ୍ତେ।
ମାନେ ସେ କେମିକାଲ କେତେ ପଢ଼ାପଢ଼ି ମାନେ କଣ କେତେ ବହୁତ କଷ୍ଟ ନା କେମିତି କଣ ଉଁ?
ନାଇଁ ଏତେ ବି କଷ୍ଟ ନାଇଁ ମିଡିୟମ। ଯେତିକି ରୟା ରହିବା କଥା ସେତିକି ରହିବ ଆରେ ଦେଖନ୍ତୁ। ଆପଣ ଗୋଟେ କାମୁ ଆପଣ ସିଏ ସଇନି ଯଦି ଆପଣ ଯଦି କୋଡ଼ିଙ୍ଗ ନ କରିବେ ଖାଲି ପଢ଼ିଲେ ଜାଣିପାରିବେ କି? ଯେତେ ପଢ଼ିଲେ ବି ସେଇ କଥା ଆ କଣ ଯଦି ନିଜେ ପ୍ରାକ୍ଟିସ୍ ନ କରିକି ନିଜେ ନ କରିବେ ଆପଣଙ୍କୁ ଲ୍ୟାବ୍ ନିଆହଉଥିବ। ଯଦି ଆପଣ ଯଦି କିଛି ନ କରିକି ଲ୍ୟାବ୍ ରେ ପଳେଇ ଆସିବେ ନା ମୋର ହେଇଯିବ। ଆଉ ତା ହେଲେ ତ କିଛି ହବନି। ତା ପରେ ଦୁଇରେ ଅ ଆମର ଯୋଉ ଅଛି ବି ଆମ କଲେଜ୍ ରେ ଯେତିକି ବି ଅଛି ସେ ହେଲା କଣ ମାନେ ସୋ ଅପ୍ ପାଇଁ ମାନେ କିଛିଟା ମାତ୍ରାରେ ସେ ସବୁ କରିହବ ଆଉ ବଡ଼-ବଡ଼ ଇଣ୍ଡଷ୍ଟ୍ରି ମାନଙ୍କରେ ସେସବୁ ବହୁତ ବଡ ଟନ୍-ଟନ୍ ଗୁଡା ନାଁ। ସେଇ ପାଇଁ ସବୁ ଇଣ୍ଟର୍ନସିପ୍ ପଠାନ୍ତି କି ହଁ ତମେ ଯାଅ ଏଇଟା ଶିଖ ଏଇଟା ଜାଣ। ଆମେ ତମକୁ ଅଳ୍ପ-ଅଳ୍ପ କହୁଛୁ। ତମେ ଯାଅ ସେଠାରେ ଜାଣିପାରିବ କି ହଁ ସେଇଟା କଣ କୋଉ ଭଳିଆ କଣ ହଉଛି।
ଆଉ ଆପଣ ଇଣ୍ଟର୍ନସିପ୍ କରିସାରିଲେଣି?
ହଁ-ହଁ କରି ସାରିଲିଣି।
କେତେ ଦିନି କଲେ?
ମୁଁ କଲି ମାସେ କଲି।
ମାନେ କେମତି କଣ ମାନେ ପେଡ୍ ଫେଡେ ଇଣ୍ଟନସିପ୍ ନାଁ ଅନ୍ ପେଡ୍ ଇଣ୍ଟନ୍ସପ୍?
ପେଡ୍ ଇଣ୍ଟର୍ନସିପ୍ ଅଛି।
ନାଇଁ ପଇସା-ପଇସା ମିଳେ ତ ନାଁ ନାଇଁ?
ନାଇଁ ଆମେ ପେ କରିବୁ।
କେତେ ଟଙ୍କା ପେ କରୁଚ?
ଆମେ ସେ ପନ୍ଦରଶହ ଟଙ୍କା ପେ କରିକି ବସିବୁ ତା ପରେ ସେଠି ନେବେ ଆଉ ପାଞ୍ଚଶହ ଦିହଜାର ଆଉ।
ସେମାନେ କିଛି ପେ କରନ୍ତିନି।
ନାଇଁ ସିଏ ପେ କରନ୍ତିିନି।
ମାନେ ଦିନକୁ କେତେ କଣ କାମ ଦିନ?
ଦିନ କୁ ଆମର ଯେମିତି ନର୍ମାଲ୍ ୱାର୍କର୍ ଜଣେ ଯାଏ ଅଫିସ୍ କୁୁ ସେଇ ଭଳିଆ ଆମର ବି ରହେ ଆଠଟା ରୁ ପାଞ୍ଚଟା ତା ଭିତରେ ଲଞ୍ଚ୍ ବ୍ରେକ୍ ରୁହେ। ଘଣ୍ଟାଏ-ଘଣ୍ଟାଏ ଦେଢ଼ ଘଣ୍ଟା ଏଇ ଭଳିଆ ରୁହେ ତା ପରେ ଫୁଣି ଆସିି କାମ କର ବୁଝିଲେ? ସେଇ ସେଇ ହିସାବରେ ରୁହେ ଆପଣଙ୍କର-ଆପଣଙ୍କର କୋଉଠି କରିଥିଲେ?
କଣ ମାନେ କମ୍ପାନୀ ଫମ୍ପାନୀ ଆସନ୍ତି? ତେଣୁ ହେଲା କି କଣ କଣ ସବୁ କମ୍ପାନୀ ଅଛନ୍ତି? ହୁଁ।
ଡେ। ଆମର ଆମର ତ ଏଠି କଲେଜ୍ ରେ ଆସେ ଆମ ସାର୍ ବି କହୁଥିଲେ ଏବେ ପାରାଦୀପ୍ ସେତ ଜିନ୍ଦଲ୍ ଲେ ଏବେ ନୂଆ କମ୍ପାନୀ ଖୋଲୁଛି। ବୁଝିଲେ କି। ଜିନ୍ଦଲ୍ ଏବେ ଖୋଲୁଚି ଜିନ୍ଦଲ୍ ଖୋଲୁଚି ମାନେ ତାକୁ ଏବେ କେମିକାଲ୍ ଆରେ ଦେଖନ୍ତୁ ସବୁ କ୍ଷେତ୍ରରେ କେମିକାଲ୍ ଇଞ୍ଜିନିୟରିଂଙ୍ଗି ପିଲା ଦରକାର୍ ଯାହା ହେଲେ ବି ବୁଝିଲେ କି ଏମିତି ମେଡିସି ନ୍ ବନେଇ ବାରେ ହୋଉ କି ସେ ସାର ବନେଇ ବାରେ ହଉ କି ଯୋଉ ଥିରେ ହଉ। କେମିକାଲ୍ ଇଞ୍ଜିନିୟର ଦରକାର୍ ମାନେ ଦରକାର୍।
ହଁ ହଁ।
ସେଇ ପାଇଁ ଏଠି କଣ ହୁଏ? ନା ତମର ଅ ଇଏ କଲାବେଳେ ଆମାଟ ଏ ଆଜ୍ଞା ଆପରେ କଣ ଇଏ? ଆମର ସାର୍ କହୁଥିଲେ କି ବୁଝିଲେ କି ସାର୍ କହୁଥିଲେ ଆମର ଆମର କମ୍ପାନୀ ଆସେ ମହିନ୍ଦ୍ରା ଆସେ ଟାଟା ଆସେ। ଜିନ୍ଦଲ୍ ଆସେ ଆଉ ସେପଟ ସାଇଟ୍ ରେ ପାରାଦ୍ୱୀପ ଅଏଲ୍ ଫ୍ୟାକ୍ଟ୍ରି ଆସେ।
ହଁ ମା।
ଠିକ୍ ଅଛି ସେଇସବୁ ଆସେ ଆଉ ହଉ ହଉ ହଉ ହଉ। ହଉ।